ହଁ, ଜୟ ଜଗନ୍ନାଥ।
ହଁ ପିୟୁଷ ଭାଇ, ଆପଣ ଏବେ କୋଉଠି ଅଛନ୍ତି?
ମୁଁ ଏବେ ଅଛି ଘରେ ପାରକୁ ଆଇଚି ଆଉ।
ଓହୋ, ଆଉ ଆଜି କଣ ଆଜି କଣ ଖିଆପିଆ କଣ ହେଇଚି ପିୟୁଷ ଭାଇ?
ଖିଆ ପିଆ କଣ ମୁଁ ଖାଇଥିଲି ତ ଏଇତ ଦେଖୁଚନ୍ତି ବର୍ଷା ତ ହଉଚି ଲାଗି ରହିଚି କେତେ ଦିନି ହବ।
ଆଜ୍ଞା।
ତ ଛାଡୁନି ଆହୁରି ପୁଣି ଏ ଲଘୁଚାପ କୁଆଡେ ଅଛି। ସାତ ଆଠ ତାରିଖ ଯାଙ୍କେ ଆହୁରି ଏଇନା ଦି ତିି ଦିନି ହବ ଆହୁରି ଏମିତି ଅଛି। ଆଉ ତ ଏଇତ ଏଇ ପାଗରେ ଆଉ କଣ ତ ଖାଇଚି। ଭାତ, କୋଳଥ ତରକାରୀ। ଆଉ ଯୋଉ କୋଳଥ କୋଳଥ ଡାଲି। କୋଳ ତରକାରୀ କହୁଚି, କୋଳଥ ଡାଲି, ଭାତ ଆଉ ବାଦାମ ଛେ। ଚା ଆଉ ମିକ୍ସଚର ଏମିତି ସବୁ ଖାଇଚି ଆଉ। ଏ ପାଗ ପାଇଁ ପୁରା।
ଆଉ। ଆଜ୍ଞା, ଆମର ବି ଆଜି ପ୍ରାୟତଃ ଖିଆ ହେଇଚି କଣ କି ଭାତ, ଡାଲି। ବେସନ ଆଳୁ ମିଲିମିକର ତରକାରୀ ଆଉ ବାଦାମ ବି ବହୁ ମାତ୍ର। ରେ ପଡିଥିଲା ସେ ତରକାରୀ ରେ ବଟାହେଇକି ଦିଆଯାଇଥିଲା, ସେ ବହୁତ ଭଲ ଲାଗୁଥିଲା ଆଉ। ଆଉ ଆପଣଙ୍କର ଘର ପଛରେ ଯୋଉ ଗାଡିଆଟି ଅଛି ସେଠାରେ ଆଜି ମାଛ ଧରା ହେଇଚି କି? ଆଜି ତ ବହୁ ମାତ୍ରାରେ ପାଣି ହବାରୁ ବହୁ ମାତ୍ରାରେ ମାଛ।
ହୁଁ, ମାଛ ଉଠୁଥିଲେ ଯେତବଳେ ଏବେ ତ ନୁହଁ ସେ ଟାଇମ ହେଇଥିଲା ତଥାପି ଗୋଟେ ଦିଟା ସମୟରେ। ଦି ସମୟରେ ଉଠଉଥିଲେ ମୋର ସାନ ଭାଇ ଉଠି ଧରିଚି କିଛି ପାଞ୍ଚଟି ଏମିତି। ଉଁ, ଦଶ ବାର ଟି ଧରିଚି, ଆଉ ଏବେ ଉଠିଥାନ୍ତେ ସିଏ ସେଠି। ଜାଣିଥିବେ ତ ସେ କୁହନ୍ତୁ ମାଛ ତ ଯୋଉ ସାଙ୍ଗ ହେଇକି ଉଠିଜାନ୍ତା ଏକା ବଳେ ଜଣକୁ ଦେଖିକି ଆଉ ଜଣେ। ପଛ ପଛେ ପଳେଇ ଆସନ୍ତି।
ହ ଓ ହ।
ସେ ଯେହେତୁ ସେଠି ଯାଇକି ବେଙ୍ଗଳା କଲେ। ସେଠୁ ଆଉ ଉଠି ନାହାନ୍ତି ସେମତି ଆଉ, ଆଉ ତାପରେ ଉଠିଲେନି ଷ୍ଟପ ହେଇଗଲେ ରା। ରାତିରେ ଆଶା ଅଛି ରାତିରେ ଉଠିବେ ବଧେ।
ଓହୋ ହଉ ହଉ, ଆଉ ଆପଣ। ଓ ଆପଣ ଏଇ ପଙ୍କୁଆ ମାଛ, ଗାଡିଆ ମାଛ ସବୁଖାଆନ୍ତିନି ନାଇଁ କି?
ନାଇଁ ନାଇଁ ଖାଏନି।
ଓ ଆଉ ଆପଣ ଯୋଉ ପିଲାମାନଙ୍କ ସହିତ ବୁଲାବୁଲି କରୁଚନ୍ତି ଆପଣଙ୍କ ତ। ସାଙ୍ଗସାଥି ମଧ୍ୟ ବହୁତ ହେବେଣି, ଆପଣ ଯେମିତିକି। ପଢୁଚନ୍ତି ଏବେ ତ ପ୍ରାୟତଃ ଆପଣ ଭୁବନେଶ୍ୱର ଏରିଆ ଯିବେକି ପାଠ ପଢ଼ିଆ ଲାଗି କାରଣ ୟା ପରେ ତ। ଗୋଟିଏ ଯେଗାରେ ଆପଣ ସାତ ବର୍ଷ ବି ପାଠ ପଢିଲେଣି। ଆ ମତେ ତ ଲାଗୁଚି। ଆପଣ ବି ଆପଣଙ୍କର ବି ବଡ ଭାଇ ଗୋଟେ ଚାକିରି କରିଚନ୍ତି କୋଉଠି।
ଆଜ୍ଞା ଆଜ୍ଞା, ସିଏ ବ୍ୟାଙ୍ଗଲୋର ରେ ଅଛନ୍ତି।
ହଁ ଚାକିରି କରିଚନ୍ତି, ପ୍ରାୟତଃ ଆପଣଙ୍କର ଯୋଉ ବଡଚଣା ରେ ଘ। ଘର ଅଛି ଯଥା ବଡ ଭାଇ ଆଉ ବଡ। ସବା ବଡ ଭାଇ ହିସାବ ରେ ତ ରହୁଚନ୍ତି ଆପଣ ବଡ ବ। ଆଜ୍ଞା ଆପଣ ବଡଚଣା ରେ ଯାଇଚନ୍ତି ହଁ ମୁଁ ଜାଣିଚି ଯେ ଶୁଣନ୍ତୁ। ମୁଁ କଥାଟା କହୁଚି ଶୁଣନ୍ତୁ ଆପଣ ବର ରଚଣା ବହୁତ ଦିନ କାଳ ଯେମତି ମୁଁ ତ ପ୍ରାୟ ମୋ ବାପା ହଁ।
ହେଲେ ଏମତି ବେଶୀ ଦିନ ଏମିତି ରହିନି ସମୟ ହୁଏ ତ ମୁଁ ତ କହୁଥିଲି ତ ପଢୁଥିଲି ସ୍କୁଲରେ ଏତେବେଳେ। ବିଦ୍ୟାଳୟ ଯେତେବେଳେ ପଢୁଥିଲି ତଳେ ତ ବେଶୀ ଦିନ ସମୟ ହେଇନି ଏତିକି ଯାଇଚି। ଯେବେ ହ ମାନେ ଅଧିକ ରରୁ ଅଧିକ ରୁ ଅଧିକ ଦୁଇ ଦିନ କି ତିନି ଦିନ ଏମିତି ରହିଚି ଆଉ ବେଶୀ ଶୀତ ରହିନି।
ହ
ଆଉ ସେଠୁ ବି ମୁଁ ତ ବିଦ୍ୟାଳୟକୁ ଯିବାକୁ ସେଠୁ ବି ସୁବିଧା ନୁହଁ ତ ଏତେ ଦିନ ଛୁଟି ବି କରି ରହବନି ଛୁଟି ଯୁଆଡେ କଳ ଏମିତି ଯାଏ ସେଆଡେ ଆଉ ଯାଇନି। ଆଉ ସେଠି ଅଧିକରୁ ଅଧିକ ମୁଁ ଦୁଇ ତିନି ଦିନ ଗଳେ ରହିଛି ଆଉ।
ହୁଁ।
ଆଉ ମଝିରେ ମଝିରେ କେତେବେଳେ କେମିତି ଯାଏ ମଝିରେ ମଝିରେ କେତେ ବେଳେ କେମିତି ଦିନେ ଦିନେ କଣ ହୁଏଲେ ସେଠି ଯଦି ମୋ ମାନେ ମୋ ପୁତୁର ର ଯଦି ଜନ୍ମଦିନ ଏମିତି କିଛି ହେଲେ ଏମିତି ମଝିରେ ମଝିରେ ଯାଏ ଆଉ।
ପ୍ରାୟତ ଆପଣଙ୍କ ଘରେ ଆପଣଙ୍କ ଭାଇ ଭଉଣୀ ପାଖାପାଖି ଯୋଉ ଦାଦା ଝିଅ ହୁଅନ୍ତୁ ଆପଣଙ୍କ ଭାଇ ଭଉଣୀ ହୁୁ ଆପଣଙ୍କର ବଡ ଭାଇ ହୁଅନ୍ତୁ ତାଙ୍କ ବଡ ଭାଇଙ୍କର ପୁଅ ଝିଅ କେତେ କଣ ହେବେ ପାଖା ପାଖି?
ବଡ ଭାଇଙ୍କର ପୁଅ ଝିଅ କଣ ବାହା ହେଇଚନ୍ତି ଏମିତି ମୋର ଦୁଇ ଭାଇ ମା ତ୍ର ବା ହେଇଚନ୍ତି। ବଡବାପାଙ୍କର ସେ ଦି ପୁଅ ସେ ଦି ଜଣ ଖାଲି ବାହେଇଚନ୍ତି। ଆଉ ବଡ ସବା ବଡ ଭାଇଙ୍କର ଦି ଦୁଇ ପୁଅ ଅଛନ୍ତି। ଆଉ ସାନ ଭାଇଙ୍କର ଗୋଟେ ପୁଅ ଗୋଟେ ଝିଅ ଆଉ। ପୁଅ ଟା ଏବେ ହେଇଚି ପୁଅକୁ ହ ମାସେଇ କି ମାସ ହେଇ କି ଦି ମାସ ଭିତରେ ଏମିତି ହବ ଆଉ ସାନ ପୁଅ ଟା ଏବେ ହେଇଚି।
ଓହୋ ତାହେଲେ ଏଇସବୁ କଥା ନାଇଁ କି? ଆଉ ଆମର ବି ବହୁତ ବଡ ଫ୍ୟାମିଲି ଯେହେତୁ ମୋ ବଡ ଭାଇ ଦି ଜଣ ବା ହେଇ ଚାରଟି ମୋ ସଭା ବଡ ଭାଇଙ୍କର ଦିଟା ଝୁଅ ତାପ ବଡ ଭାଇଙ୍କର ବି ଦିଟା ଝୁଅ। ଆଉ ତାପରେ ଭାଇଙ୍କର ଗୋଟେ ପୁଅ ତା ତଳ ଭାଇଙ୍କର ଗୋଟେ ପୁଅ ଏମିତି ଆମ ଘରେ ବି ଉ ଅଛନ୍ତି ବହୁତ ଲୋକ ଆଉ। ଆଉ ଆଜିର କେମତି ପାଗ କୁ ନେଇକିନି ଆଜି ଯୋଉ ବର୍ଷା ପାଗ ବି ଏବେ ତ ବର୍ଷା ବହୁ ମାତ୍ରାରେ ହେଲାଣି ଏଇ ବର୍ଷା ପାଗ ନେଇ ଆପଣ କଣ କରିବେ ଆଜି ସ ରାତ୍ରି ଭୋଜନ ଟା କଣ କେମିତି ପ କୁଡି ସହିତ ଚା ହେଲେ ତ ବହୁତ ମଜାଦାର ଲାଗିଥିବ। ଆଉ ନହେଲେ ତ ଚିକେନ କଷା ଟିକେ ଅରୁଆ ବି ମଧ୍ୟ ହେଇଗଲେ ସେ ଆହୁରି ମଜା ଲାଗିବ। ଆପଣ କଣ ଆଉ
ମୁଁ ମୁଁ ତ ଏ ଯୋଉ ଆଜି ବାରଟା ଶନିବାର ରହୁଚି ଯେହେତୁ ମୁଁ ତ ଶନିବାର ଏମିତି ଆଇଷ ଆମିଷ ଗ୍ରହଣ କରେନା ଏ ସବୁ ବାରରେ ଯେମିତି କିି ଏମତି ଅଛି ମୋର ମୁଁ ସୋମବାର ଶନିବାର ମଙ୍ଗଳବାର ଗୁରୁବାର ଏମିତି ସପ୍ତାହକୁ ଚାରି ଦିନ ଏମତି ଆମିଷ ଗ୍ରହଣ କରେ ନା। ତ ଆଜି ସେମତି ଆମିଷ କିଛି ହବାର ପ୍ଲାନ୍ ତ ଯେମ କିଛି ଇଏ ସମ୍ଭାବନା ହଉ ନାହିଁ। ଆଉ ଯୋଉ ଆପଣ ଯୋଉ କହିଲେ ପକୁଡି ଛଣା ଜଣି ସିଏ ସିଏ ଯଦି ଦେଖିବା। ଯଦି ହବ ତାହେଲେ ଦେଖିବା ମୁଁ ତ ଏବେ କି ଜାଣିନି ଆଉ ମୁଁ କଣ ତ ଛୋଟ ପିଲା। ଘରେ ଯାହା କରିବେ ଆମେ ସେଇଆ ଖାଇବାକୁ ଇଏ କରିବା ଆଉ କଣ କରିପାରିବା।
ଆମ ପରିବାର ତ ନିହାତି କୋଡିଏରୁୁ ଉର୍ଦ୍ଧ ଲୋକ ହେବେ ଆମ ପରିବାରରେ।
ଆଜ୍ଞା।
ମିଶା ମିଶି ଯଦି ବଡ ବାପା ଆ ସବୁ ଦାଦା ଦଦା ସମସ୍ତୁ ମିଶା ଯାଏ।
ଆପଣ ଯୋଉ ଖେଳ କରିଥିଲେ ପଡିଆରେ ଆପଣ ଛୁଆ ମିଶିକି ସବୁ ଖେଳ କରିଥିଲେ ଏବଂ ବହୁତ ବଲ୍ ବି ମ ଆଣିଥିଲେ ଟେଣ୍ଟ ବି ବାନ୍ଧିଥିଲେ ବୋହୁ ଗାଁରୁ ବି ପିଲା ଆସିଥିଲେ ସବୁ ଖେଳିବା ଲାଗି। ଯେପରିକି ଆପଣଙ୍କୁ ଗାଁ ର ବି ସହାୟତା ମିଳିଥିଲା ସବୁ ପିଲାମାନେ ପଇସା ବି ପଠାଇଥିଲେ। ଆପଣ ସେଠାରେ ପ୍ରାୟତଃ ଏମିତି ସବୁ ସବୁ ଦ ଯୋଉ ଦେଇଥିଲେ କେତେ ଲୋକ ବି ଦୋକାନ ପକାଇଥିଲେ ଯ ପାମ୍ପଡ ସିଗାରେଟ ଏମିତି ସବୁ ଦୋକାନ ପକାଇଥିଲେ ଆପଣ କଣ ସେ ଯୋଉ ଖେଳରେ ଆପଣ କଣ ମାନେ କୋଉ ଟିମ୍ ପଟେ ଖେଳିଥିଲେ କି ନାହିଁ ଖେଳିନାହାନ୍ତି ସେ ସବୁ ବିଷୟ ଟିକେ ମତେ କହିବେ?
ମୁଁ ଏ ତ ଟିମ୍ ପଟେ କିଛି ଖେଳିନି। ଆମେ ଯେହେତୁ ଖେଳଟା କରୁଛୁ ତ ଆମେ କୋଉ ଟିମରେ ବୁଝାବୁଝି ତ ଆମେ କରୁଛୁ ସେମତି ଆମେ କୋଉ ଟିମରେ ଯଦି ଖେଳିବାକୁ ସମୟ ତ ହବନି ତ ଆମେ ଏମିତି କୋଉ ଟିମରେ ଖେଳନୁ ଆଉ ବାକି ରହିଲା ଖେଳ କଥା ଖେଳ ତ ଏବେ କୁ କରନ୍ତି ଆମ ପଡିଆରେ ବଡ ପିଲା କରନ୍ତି ଆଗେ ବଡ ଭାଇ ମାନେ କରନ୍ତି ବଡ ସେ ଖେଳ ହୁଏ। ସିଏ ଆଉ ଏତେ ଦି ବର୍ଷ ହବ ସିଏ ହଉନି ତ ଖେଳ ଏ ବର୍ଷ ପୂର୍ବ ବର୍ଷ ବି ହେଇନଥିଲା। ଆମେ ଭାବିଲୁ ଏ ବର୍ଷ ତ କେବେ ମୋ ଜଣେ ସାଙ୍ଗ ତାର ମୋର ବସିଥିଲୁ। ଅମିତ୍ ଫୋନ୍ କୁ ଦେଖୁଥିଲୁ। ଆମର କଣ ବିଚାର ଆଇଲା ଗୋଟେ ମନକୁ ଗୋଟେ ଆଉ ନାଇଁ ଖେଳଟା ଏବ ବର୍ଷ କରିଦବା କି? ତୋ ତ ଘରେ ଅଛୁ ଆଉ କରିଦବା। ତ ଆମେ ସେ କାର୍ଯ୍ୟକ୍ରମ କଲୁ ଖେଳଟା କରିବା ପାଇଁ ଚେଷ୍ଟା କଲୁ। ଟିମ୍ ଫିମ୍ ସବୁ ବୁଝା ବୁଝି ସବୁ କରୁ କରୁ ଆଉ ତ ଆମର ବଡ ଭାଇ ମାନେ ବହୁତ ସାହାଯ୍ୟ କରିଥିଲେ ଆମର ଆମ ଗାଁ ଗାମରେ ଯେହେତୁ। ଗ୍ରାମରେ ବହୁତ ଭାଇ ମାନେ ବହୁତ ସାହାଯ୍ୟ କରୁଛନ୍ତି ଆମ ସରପଞ୍ଚ ବି ମଧ୍ୟ ସମସ୍ତଙ୍କ ସହାୟତରୁ ଆମେ ଏମିତି ଆର୍ଥିକ ରୂପେ ବହୁତ ସାହାଯ୍ୟ କରିଥିଲେ ତ ଆମେ ସେଇଥିପାଇଁ ଖେଳ ଟା ଆୟୋଜନ କରିକି ପୂର୍ଣ୍ଣ କରି କରିପାରିଲୁ।
ମୁଁ ଶୁଣା ପାଇଥିଲି କି? ଆଜ୍ଞା ମୁଁ ଶୁଣା ପାଇଥିଲି କି ଆପଣ ଯୋଉ ଆଠଟି ଟିମ୍ ଡାକିଥିଲେ ତା ଦେହରେ ଗୋଟେ ଟିମ୍ ତାର ପଇସା ଦେଇ ନଥିଲା ଖେଳିଥିଲା ଏବଂ ଲୁଚି ଛପିକି ପଳାଇଥିଲେ ବି ମଧ୍ୟ ଆଉ ଆପଣ ଯୋଉ ଫାଇନାଲରେ ଯେପରିକି ଖେଳ ସମାପ୍ତ ହେବା ପରେ ଯୋଉ ପିଲାମାନଙ୍କୁ ଖେଳାଉଥିଲେ ସେମାନଙ୍କୁ କିଛି ଖାଇବାର ଯୋଜନା ରଖିଥିଲେ? ମତେ ତ ଜଣା ନାହିଁ ଯେପରିକି ଆପଣ ରାତିରେ ବି ପ୍ରାୟତଃ ମଣ୍ଡପରେ ପନ୍ଦରରୁ କୋଡିଏ ଜଣ ପିଲା ବହୁତ ଭଲ ଭାବରେ ଚିକେନ କୁକୁଡ଼ା ମାଂସ କଲେ, କୁକୁଡ଼ା ଝୋଳ ବି ମଧ୍ୟ ବହୁତ ଭଲ କରିଥିଲେ କୁଆଡେ, ଆଉ ଏ ଏମତି ସବୁ ବଣ୍ଟା କୁଣ୍ଟା କରି ଖାଇଲେ, ଏମିତି ସବୁ ଏକତା ରହିଲେ ଆମକୁ ବହୁତ ଭଲ ଲାଗିବ, ଯେ ତ ଆମର ଗାଁ ପିଲା ମାନ ଆଗକୁ ଯିବେ ଆମକୁ ତ ବହୁତ ଭଲ ଲାଗିବ, ବୁଝେ
ଆଜ୍ଞା ଆଜ୍ଞା ଆଉ ସେସବୁ କଥା ଆଉ। ବାକି ରହିଲା ଆଉ ଖାଦ୍ୟ ଭୋଜନ କଥା ଆପଣ ତ କହିଲେ ଭୋଜନ ହଉଛି ଯେ ଆମର ଯେତେବେଳେ ବଡ ଭାଇମାନେ ସେମାନେ କରନ୍ତି ତାଙ୍କ ଭୋଜନରେ ପରେ ସିଏ ଦିଆ ହୁଏ ତାଙ୍କୁ। ତାଙ୍କୁ ଭଲସେ ମାନେ ଅ ଇଏ ଅନ୍ନ ଅ ଅନ୍ନ ଆଉ ଏମିତି ଅନ୍ନ ଡାଲି ଖଟା, ଅନ୍ନ ଡାଲମା ଖଟା ଏମତି ତାଙ୍କୁ ଦିଆ ହୁଏ, ହେଲେ ଆମେ ତ ସେ ସବୁ କରିପାରୁନୁ ଟିକେ ଦୁଃଖ ଲାଗୁଛି ଆମେ ତାଙ୍କୁ କିଛି ବିସ୍କୁଟ ଆଉ ଏମତି କିଛି ଦବାର ଆୟୋଜନ କରିଥିଲୁ ଆଉ ଆସି କିଛି କରିପାରୁନୁ।
ଓହୋ, ତାହେଲେ ଆପଣଙ୍କ ଘର ପାଖେରେ ବହୁତ ମାତ୍ରାରେ ନଡ଼ିଆ ଗଛ ଅଛି କି ମୁଁ ଜାଣିନାହିଁ ତ? ପ୍ରାୟତଃ ଯେପରିକି ଆମ ଏକରେ ବହୁ ମାତ୍ରାରେ ନଡିଆ ଗଛ ଅଛି।
ଆମ ଏପଟେ ମାତ୍ରରେ ଆମ ଏପଟେ ନଡିଆ ଗଛ ଆମ ନିଜର ଦିଇଟା ତିନିଟା ଥିଲା। ସେ ହେଲାଣି ସିଏ ତ ଘଡ଼ଘଡିରେ ବିଜୁଳିରେ ସିଏ ଗୋଟେ ନଡିଆ ଗଛ ଚାଲ ମାନେ ମରିଗଲା ଆଉ ଗୋଟେ ନଡିଆ ଗଛ ସେ ସେଥିରେ ପୋକ ହେଇଗଲେ ସେ ସିଏ ବି ଭାଙ୍ଗିଗଲା ଦିଇଟା ଗଛ ଚାଲିଗଲା। ଆଉ ଆମ ଘର ପାଖରେ ଯେମିତି ପଡୋଶୀ ମାନଙ୍କର ସେ ତାଙ୍କର ଭଲ ଭଲ ନଡିଆ ଗଛ ଅଧିକା ଟିକେ ଅଛି। ଅଧିକ ମାତ୍ରାରେ ଆମ ଆଗରେ ଜଣେ ପଡୋଶୀ ଆମର ତାଙ୍କରିବି ତ ବହୁତ ନଡିଆ ଗଛ ଦଶ ବାରଟା। ଦଶଟା ପାଖାପାଖି ଦଶଟା ପାନ୍ସଟା କି ଦଶ ଟା ଭିତରେ ଏମିତି ହବ, ତାଙ୍କର ଏମିତି ଅଛି ଆଉ। ଆଉ ଆମର ତ ନାଇଁ ନଡିଆ ଗଛ ଆଉ ପଡୋଶୀରେ କିଇନ୍ତି ପାଖ ଘର ପାଖରେ କିନ୍ତୁ ଅଛି ଆଉ।
ତ ଆପଣଙ୍କୁ ଯଦି ନଡ଼ିଆ ଦରକାରେ ପ୍ରାୟତଃ ଆପଣ ମୋତେ ବି ଜଣାଇବେ, କାରଣ ମୁଁ ତମେ ଯେହେତୁ ବଡ ଭାଇ, ଆମ ଏକରରେ ବହୁତ ମାତ୍ରାରେ ନଡିଆ ହେଉଛି। ଯି ଯିବେ ଯେତେବେଳେ ବି ଆପଣଙ୍କର ନଡ଼ିଆ ହବ ଆପଣ ମତେ କହିବେ। ମୁ ଯେନେ ତେନେ ପ୍ରକାରେ ଆ ଆପଣଙ୍କୁ କିଛିଟା ନଡ଼ିଆର ସାହାୟତା କରିପାରିବି, ଆଉ ଏଇ ଯଉ ନଡ଼ିଆ ତ ବହୁତ ବ ଆଉ ଏବେ ଆପଣଙ୍କ ଘର ପାଖରେ ମତେ ତ ଜଣା ନାହିଁ ଏବେ ବାଉଁଶ ଗଛ ପ୍ରାୟତ ଆମ ଗାଁରୁ ଲୋପ୍ ପ ପାଇଗଲାଣି, ଯେପରି ବାଉଁଶ ଗଛ ଆଉ ଦେ
ସେ ବାଉଁଶ ଗଛ ତ ନାହିଁ ହେଲେ ଆମ ଘର ପ ଛରେ ଅଛି ବାଉଁଶ ଗଛ ଅଛି ବୁଦା ଅଛି ବହୁତ୍ ତ ଆପଣଙ୍କର ବି ଯଦି ବାଉଁ ତ କିଛି ସହାୟତା ପଡ଼େ ଆପଣ କହିଲେ ଆମେ ସାଇ ସାହାଯ୍ୟ କିଛି କରିପାରିବୁ।
ନା ଆଜ୍ଞା। ପ୍ରାୟତଃ ଆପଣଙ୍କର ଘରକୁ ମୁଁ କେବେ ଯାଇନି ବହୁତ ବର୍ଷ ହେଇଗଲାଣି? ଏଭୟା। ଆପଣଙ୍କର ଗୋଟିଏ ଦିଦିଙ୍କର ବାହାଘର କେବେ ହବାର ଅଛି ମତେ ତ ଜଣା ନାହିଁ ଯେ ଆ ଆପଣଙ୍କ ଦିଦିଙ୍କର ବାହାଘର ହବାର ହେବାର ଖାଇବା ପିଇବା ସରିଲାଣି ନା ରିଙ୍ଗ ଯୋଉ ମୁଦି ପିନ୍ଧା ଏସବୁ ଜିନିଷ ସରିଲାଣି ନା ଏସବୁ ଜିନିଷ ଆଗକୁ ଅଛି ହବା?
ହୁଁ ପ୍ରକୁତ କଥା ହଉଛି ଭାଇ ତ ଆପଣଙ୍କୁ ମୁଁ ଭାଇ ଭାବୁଛି ବୋଲି ଏ କଥା କହୁଛି ମୁଁ ଆଉ କାହାକୁ କଥା କହିନି। ଚି ସେ କଥା ହଉଛି ଯେ ସିଏ କିଛି ବାହାଘର ସେମିତି ହେଇଥିଲା ବୁଝାବି ସବୁ ହେଇଥିଲା। ଆଉ ଖିଆପିଆ ବି ହେଇଥାନ୍ତା ଏଇ ଏଇ ପା ଏଇ ରବିବାର ଦିନ କାଲି ଆଡ଼କୁ ହେଇଥାନ୍ତା ସିଏ ହେଲାନି। ସେ ସବୁ ସିଏ ଆଉ କଣ ହେଲା ବନ୍ଦ ହେଲା ଆଉ ସେଠି ଆଉ ବାହାଘର ଆମର କରିବା କଣ ହବନି ଭାଙ୍ଗିଗଲା। ତ ସେଥିପାଇଁ ଆଉ କିଛି କହିନି ଆଉ, ଏଇଆ ହଉଛି କଥା କିନ୍ତୁ ହବାର ଥିଲା ହେଲେ ଭାଙ୍ଗିଗଲା ଆଉ।
ବୁଝୁଛି ବୁଝୁଛି, ଆଜ୍ଞା ଯେହେତୁ କଣ ହେଇଥିବ ପୁଅ ବାଲାଙ୍କ? ଙ୍କର ଆଉ ଭୁଜି କଣ ଭଲ ଲାଗି ନଥିବ କି ଝିଅ ବାଲାଙ୍କୁ ବି ଭଲ ଲାଗି
ଏବେ ତ କହିହବନି ସେ ବହୁତ କଥା ମୁଁ ପରେ ଆପଣଙ୍କୁ କେବେ ଦେଖାହେଲେ କହିବି।
ଆଜ୍ଞା। ଆ ଠିକ୍ ଅଛି ଆଉ ଆପଣ ସବୁ ଆପଣଙ୍କର ଭୋଜିରେ ଆପଣଙ୍କ ଘର ଭୋଜିରେ ସବୁ ମୁଁ ଜାଣିଛି ଆପଣ କଣ କଣ ସବୁ ଭଲ ଭଲ ଏ ଜିନିଷ କରନ୍ତି ସେସବୁ ବିଷୟରେ ଆମକୁ ଟିକେ କହିବେ କି। ଭୋଜି ତ ପ୍ରାୟ ଆପଣ ଭୋଜି ହେଲେ ଗାଁରେ। ଆପଣଙ୍କର ଗୋଟେ ଭୋଜି ହେଇଥିଲା ଯେପରିକି ଆମ ରାଉତୁ ସେ ସାହିରେ ଅଣସୁଦିଆ ହେଇଥିଲା। ପ୍ରାୟତଃ ମୁଁ ଆମର ଜେଜେ କି କିଏ ଗୋଟେ ମରିଥିଲେ ମତେ ଜଣା ନଥିଲା। ପ୍ରାୟତଃ ଆମେ ତମ ଘରକୁ ଖାଇବାକୁ ଯାଇ ପାରିଲୁନି। ଗାଁ ର ଲୋକମାନେ ବି ବହୁତ ଯାଇଥିଲେ ଆମ ରାଉତ ସାହିରୁ। ଆଉ ସେ। ଦିନ ଆପଣଙ୍କ ବଡ଼ ଭାଇ ଯିଏ ଲିଟୁ ଭାଇ ସେ ପ୍ରାୟତଃ ଗୋଟିଏ ପତ୍ରରେ ସବୁ ଜିନିଷ ଆଣିକି ଦେଇ ଥିଲେ। ଦେଇଥିଲେ ଆମକୁ। ଆଇସ୍କ୍ରିମି ଠାରୁ ଆରମ୍ଭ କରି ଦହିବରା ଯେତେ ପ୍ରକାର ଜିନିଷ ଅଛି ସବୁ ଆଣି ଦେଇଥିଲେ। ଆମେ ପ୍ରାୟତଃ ସେଦିନ ଖାଇଥିଲି ବହୁତ ଭଲ ଲାଗିଥିଲା। ଆଉ ଏଇ ସବୁ ଦିନ କଣ ଅଣସୁଧିଆ ହେବା ବେଳେ କାହା ଘରକୁ ଖାଇବାକୁ ଯିବା କଥା ନୁହେଁ ଆପଣ ଜାଣିଛନ୍ତି କିଏ ଏ ବିଷୟରେ?
ଅଣଶୁଧିଆ ବେଳେ ବାହାଘରକୁ ଖାଇବା ଏତେ କଥା ମୁଁ କହିପାରିବିନି ସେ ବିଷୟରେ ମୁଁ ଜାଣିନି ମୁଁ ତ ବହୁତୁ କହୁଥିଲି ଆପଣଙ୍କୁ ବହୁତୁ ଛୋଟ ବୟସରେ ମୁଁ ସେ ସବୁ ବିଷୟରେ ଯେମିତି ଜାଣିନି। କିନ୍ତୁ ଯେତିକି ମତେ ମତେ ଲାଗୁଛି ଯେମିତି ବୋଧେ ଜାଣିଥିଲି ମୁଁ ଯେତି ଜାଣିନି ମୋ ହିସାବରେ ଆଉ ଯୋଉ ଆଉ ବାକି ରହିଲା ବାହାଘର କଥା ମୁଁ ତ ଜାଣିପାରୁନି କୋଉ ବାହାଘର ତ ବହୁତୁ ଭୋଜି ହଉଛି। ଆଉ କୋଉ ଭୋଜିଟା ମୁଁ ଯେମିତି ଜାଣିନି ମୁଁ ମତେ ଆଶା ଭାବୁଛି ଯେ। ସେ ମୋର ବଡ଼ ଭଉଣୀ ତାଙ୍କ ବାହାଘରରେ ବୋଧେ।
ଓହୋ। ତାହେଲେ ଆପ ଆପଣଙ୍କ ବଡ଼ ଭଉଣୀ ପ୍ରାୟତଃ ଗୋବିନ୍ଦପୁର ସ୍ଥିତ ଗାଁ ରେ ବାହା ହୋଇଛନ୍ତି।
ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା ସେଇଠି ବାହା ହୋଇଛନ୍ତି।
ହୁଁ।
ଗୋବିନ୍ଦପୁରରେ ବାହା ହେଇଛନ୍ତି ତ ସେଠି ଦ ଦମକା ସେ ଇଏ ନା ଜାଗା ନାଁ ଦମକା।